ଆରେ ମିହିର କଣ କରୁଛ ଭଲ ଅଛ ନା ନାଇଁ।
ଆରେ ହଁ ଆଶିଷ ଭଲ ଅଛି ତମେ କେମିତି ଅଛ।
ହଁ ମୁଁ ବି ଭାରି ବଢିଆ ଅଛି।
କଥା କଣ କି? ଆଉ ଆଗକୁ କଣ ଆସୁଛି ତମେ ଜାଣିଛ କଥା କଣ କି ଆଗକୁ କଣ ଆସୁଛ ତମେ ବ ଜାଣିଛ। ଆଉ ମୁଁ ଭାବୁଥିଲି କି ତମେ କେବେ ଆସୁଛ ଗାଁ ଆଡେ।
ମୁଁ ଭାବୁଛି ଆଉ ଗୋଟେ ମୁଁ ଭାବୁଛି ଆଉ ଗୋ ଗୋଟେ ସପ୍ତାହ ପରେ ଛୁଟି ନେଇ ଚାଲିଯିବି।
ସପ୍ତାହେ ହଁ ଆମର ତ ପ୍ରାୟ ଦୁର୍ଗା ପୂଜା ଅଛି ଆହୁରି ପନ୍ଦର ଦିନ ବୁଝିଲ ତମେ କଣ କେମିତି କରିକି ସପ୍ତାହେ ଭିତରେ ଆସ କାହିଁକିନା ଆମର ତ ତମେ ତ ଜାଣିଛ ଆମର ଦୁର୍ଗା ପୂଜାରେ ବହୁତ ବଡ଼ ମେଢ ହୁଏ ଆଉ। ତ ଆମେ ବାଉଁଶ ପତ୍ର କୋଉଠୁ ଖୋଜିିବା ଖୋଜି କରିକି ଆଣିକି ଆମେ ଗୋଟେ ଆୟୋଜନ କରିବା ନା ନା ଏଇ ବର୍ଷ ସବୁ ବର୍ଷ ଭଳି।
ଆରେ ଏଥର ନିଶ୍ଚିତ ଭାବରେ କରିବା ଯେ ମତେ ଗୋଟେ କଥା କୁହ ବାକି ଆମର ସବୁ ଯୋଉ ଦୁଇ ସାଙ୍ଗ ରବି ଆଉ ସିଦ୍ଧାର୍ଥ ଏମାନେ ଗାଁ ରେ ପହଞ୍ଚିଲେ ନା ନାଇଁ ସେମାନେ କହୁଥିଲେ ତାଙ୍କେ ପହର ଦିନଠୁ ବାହାରି ଯିବେ ବୋଲି ମତେ ଲାଗୁଛି ତାଙ୍କେ ଆଜି ସକାଳ ସୁଦ୍ଧା ଗାଁରେ ପହଞ୍ଚି ଯାଇଥିବେ ସେମାନେ ପହ ଛନ୍ତି ନା ନାଇଁ।
ହଁ ରବି ଆଉ ସିଦ୍ଧାର୍ଥ ତ ଅଛନ୍ତି ଗାଁରେ ବାକି ରହିଲା ଯେଉଁ ସନି ଆଉ କାଳୁ କଥା ଏମାନେ ଏମାନେ ତ ଆମ ଜାଣିଛ ବହୁତ କାମ ଏମାନେ ବହୁତ କରନ୍ତି ଆଉ ବାଉଁଶ ପତ୍ର କେଉଠି ଅଛନ୍ତି ତ ଏମାନେ ସବୁ ଜାଣିଛନ୍ତି ତ ମୁଁ ଭାବୁଥିଲି ସେମାନଙ୍କୁ ଡାକିଛି ମୁଁ କଲ୍ କରିଥିଲି ସେମାନଙ୍କୁ ସେମାନେ କହିଲେ ଯଥାଶୀଘ୍ର ଆମେ ଦୁଇ ତିନି ଦିନ ଭିତରେ ଗାଁରେ ପହଞ୍ଚିବୁ।
ହଁ ସେମାନେ ଆ ଆସିଲ ବି ଭଲ କଥା ନହେଲେ ତୁମେ ଚିନ୍ତା କର ନା ବାଉଁଶ କଥା ମୁଁ ବୁଝି ନେବି କାରଣ ଆମର ଯୋଉ ଘର ପଛ କିଣି ଯୋଉ ଜଙ୍ଗଲ ଟି ଅଛି ସେଇଠି ବହୁତ ଗୁଡା ବାଉଁଶ ଗଛ ସବୁ ଅଛି ଆମକୁ ଖାଲି ତିନି ଚାରି ଜଣ ଦରକାର ଯାଇକି ବାଉଁଶ ଗୁଡକୁ କାଟି ଆଣିବା ପାଇଁ ଆଉ ସବୁ ଗାଁ ର ପିଲାମାନେ ଏବେ ସମସ୍ତେ ଥିବେ ସେମାନଙ୍କୁ ନେଇକି ଯିବା ଏକାଥର କି ଗୋଟେ ଦଶ ରୁ ବାର ଖଣ୍ଡ ବାଉଁଶ ଆଣି ନେବା ବଡ ବଡ ଖଣ୍ଡ ସେଇଟା ପୁଣି ପୁଣି କାଟିକି ସେଇଟାକୁ ବ୍ୟବହାର କରିବା ନା କଣ କହୁଛ।
ହଁ କଥା କଣ କି ଆମେ ଆରଥର ଯୋଉ ବାଉଁଶ ଭଡାରେ ଆଣିଥିଲେ ଆମର ଭଡା ଅଧିକ ଖର୍ଚ୍ଚ ପଳେଇ ଯାଇଥିଲା ସେଥିପାଇଁ ମୁଁ ଭାବୁଛି ଏଇଥର ଟିକେ ଆଗୁଆ ଯାଇକି ବାଉଁଶ କାଟିକି ଆଣିଲେ ଭଲ ହବ ମୁଁ ଭାବୁଛି।
ଆରେ ତମର ସେ କଥା ମନ ଅଛି ନା ନାଇଁ ଯୋଉ ଭଡାରେ ଆମେଉ ବାଉଁଶ ଆଣିଥିଲେ ତାହ୍ନିରୁ ଆମର ବହୁତ ଗୁଡାଏ ବାଉଁଶ ଏ ଭେଡ ଯୋଗୁ ଭାଙ୍ଗି ଯାଇଥିଲା ତ ସେଥିପାଇଁ ତାର ମଧ୍ୟ ସେଇ ଲୋକ ଅଧିକ ପଇସା ଆମଠୁ ନେଇଥିଲା ପାଖାପାଖି ପାଞ୍ଚଶହ ରୁ ଛଅଶହ ଖଣ୍ଡେ ସେ କେବଳ ବାଉଁଶ ପାଇଁ ଆମଠୁ ନେଇଯାଇଥିଲା। ଅଧିକ କଣ ମନ ଅଛି ନା ନାଇଁ?
ଆ ଭାବୁଛି ତ ମୁଁ ଭାବୁଛି ଏଇଥର ଆମେ ବାଉଁଶ ପାଖ ତମର ଯୋଉ ବାରିପଟେ ବାଉଁଶ ବଣ ଅଛି ସେଇଠି ଯାଇଏ ଆମେ ଭଲ ବାଛି ବାଛିକି ବାଉଁଶ ଆଣିବା ଆମେ ଆମ କାମରେ ଲଗେଇବା ପୁଣି ଆମେ ସାଇତି କରି ଆର ବର୍ଷ ପାଇଁ ରଖିଦବା ନା କଣ କହୁଛ।
ହଁ ତୁମ କଥା ମଧ୍ୟ ଠିକ ହେଲେ ଏଥର ସେ ଯୋଉ ଆମେ ପୂଜାରୀ କ ଡାକୁଥିଲେ ତାଙ୍କ ଘର ତ ଆଉ ନାହିଁ ତାଙ୍କେ ସବୁ ସହରକୁ ଚାଲିଗଲେଣି ଏଥର ତାହେଲେ ଗାଁ ପୂଜା କେହି କରିବ ମତେ ଲାଗୁଛି ଆମକୁ ସୌମ୍ୟ ମଉସା ଛାଡିଦେଲେ ଆଉ କେହି ଗାଁ ପୂଜା କରିବାକୁ ନାହାନ୍ତି।
ବର୍ଷା ନହେଲେ ଆମ ପାଖର ଯୋଉ ଗୋପୀନାଥ ମନ୍ଦିର ସେଇଠି ବି ପୂଜାରୀ ଅଛନ୍ତି ସେଇ ବି ଡାକିଲେ କରିଦଉଛନ୍ତି।
କିନ୍ତୁ ମୋ ହିସାବ ରେ ସୋମ୍ୟ ମୋ ସାଙ୍ଗ ଦେଇଦବାଟା ଠିକ କାରଣ ତାଙ୍କେ ଟିକେ ବହୁତ ଅଭିଜ୍ଞ ପୂଜାନି ନା ସେ ଟିକେ ଏଇ ପୂଜା ପୂଜା ବହୁତ ବଡ ହୋମ ଯଜ୍ଞ ସାଙ୍ଗେ ଆଗରୁ କରୁଛନ୍ତି ତ ତାଙ୍କୁ ଯଦି ଆମେ ଦେଇଦବା କାର୍ଯ୍ୟଟି ତାଙ୍କେ ବହୁତ ସୁଚାରୁ ରୂପେ କରିବେ ଆଉ ସେଇ ଟିକେ ଲୋଭି ମଧ୍ୟ ନୁହନ୍ତି ତ ଆମେ ତାଙ୍କୁ ଯାହା ବି ଦକ୍ଷିଣା ଦେବା ସେ ବହୁତ ଖୁସି ଖୁସିରେ ନେବେ ଆଉ ଗାଁ ଲୋକଙ୍କୁ ଭଲ ଆଶୀର୍ବାଦ ମଧ୍ୟ ଦେବେ ମତେ ଲାଗୁଛି ଆମେ ସୌମ୍ୟ ମଷାଙ୍କୁ ହିଁ ଠିକ କରିଦବାଟା ଦରକାର କଣ କହୁଛ?
ମୁଁ ଭାବୁଛି ଏଇଥର ଗୋଟେ ଆମେ ଗୋଟେ ଘୃତ ଯଜ୍ଞ ଗୋଟେ କରିବା କାହିଁକି ନା ଆର ବର୍ଷ ଆମର ଯେହେତୁ ଅସୁବିଧା ଯୋଗୁ ଆମେ ଘୃତ ଯଜ୍ଞ ହେଇପାରୁନାହାନ୍ତି ମୁଁ ଭାବୁଛି ଏଇ ବର୍ଷଟେ କରିବା କଣ କହୁଛ ତମେ?
ହଁ ମୁଁ ମଧ୍ୟ ସେଇ କଥା ଭାବୁଥିଲି କାରଣ ଆର ବର୍ଷରେ ଯୋଉ ବର୍ଷାଟି ହେଇଗଲା ତା ଲାଗି ଆମର ଯଜ୍ଞ ଠିକ ସେ ହେଇପାରିଲାନି କାରଣ ଆମେ ସବୁ ଯୋଗାଡ ଯନ୍ତ୍ର ମଧ୍ୟ ଭଲ ଭାବରେ କରିନଥିଲେ ଏଥର ମୁଁ ଭାବୁଛି ଆମେ ପାଲ ଫାଲ ସବୁ ଆଗରୁ ଯୋଗାଡ କରିଦେବା ଆଉ ଯୋଉଠି ଆମର ଯଜ୍ଞ ସେଇ ମଧ୍ୟ ଆଗରୁ ସବୁ ବ୍ୟବସ୍ଥା କରିଦବା ଯେମିତି ଆଗକୁ କୌଣସି ପ୍ରକାର ଅସୁବିଧା ବି ହବନି।
ହଁ ତମେ ଠିକ୍ କହିଲ ଏ ପାଲ କଥା ତ ମୁଁ ପୁରାପୁୀ ଭୁଲି ଯାଇଥିଲି ଆମର ଯୋଉ ତାର କେତେଟା ପାଲ ଅଛି ଆମେ ତାଙ୍କ ଘରୁ ଗୋଟେ ଗୋଟେ ଆଣିବା ଯଦି ଆମର ନହଉଛି ତାହେଲେ ଭଡାକୁ ଆଣିବା ଆଉ ଆରଥର ଭଳି ଏଥର ବି ଆଡ଼ଜଷ୍ଟ କରିଲେ ହବନି କାରଣ ଆରଥର ଯଦି ଆମେ ଆଡ଼ଜଷ୍ଟ ଯେମତି କରିଥିଲେ ବର୍ଷା ବର୍ଷେ ହେବାରୁ ପାଣି ଗଳି ବହୁତ ଅସୁବିଧାରେ ହେଲେ ବୁଝିପାରୁଛ ନା ନାଇଁ?
ହଁ ତମ କଥାଟା ମଧ୍ୟ ସେଇ ତ ପାଲ କଥାରେ ଆମକୁ ଟିକେ ହେଲେ ଅବହେଳା କଲେ ହବନି ପାଲ ଗୋଟି ରହିଲା ଆଉ ତଳେ ଲୋକମାନେ ଯୋଉ ଆସିକି ପୂଜାରେ ବସିବା ତା ପାଇଁ ମଧ୍ୟ ଦୁଇ ରରୁ ତିନି ଦଟା ପାଲ ଖଣ୍ଡେ ଦରକାର କାହିଁକି ନା ଆମ ଗାଁରେ ଲୋକ ଟିକେ ଅଧିକ ନା। ତ ସେଥିପାଇଁ ଆମେ ଗୋଟେ କାମ କରିବା ସେଇ ଯୋଉ ଗାଁର ଲୋକମାନଠୁ ଯେତିକି ପାଲ ହବ ହବ ନହେଲେ ଦରକାର ପଡିଲେ ଭଡାରେ ମଧ୍ୟ ପାଲ ନେଇଆସିବା କାରଣ ପାଲ ଭଡା ବହୁତ କମ ପଇସା ପଡେ।
ଆଉ ମୁଁ ଭାବୁଛି ଏଇଥର ଆମେ ଦୁର୍ଗା ପୂଜାରେ ପ୍ରତ୍ୟେକ ଦିନ ଶହେ ଆଠ ଆଳତିୀ ଆଉ ପ୍ରତ୍ୟେକ ଦିନ କିଛି ନା କିଛି ପ୍ରସାଦ ପାଇଁ ଆୟୋଜନ କରିବା ନା କଣ କହୁଛ?
ହଁ ପ୍ରସାଦ ପାଇଁ ଆମକୁ ଆୟୋଜନ କରିବାକୁ ହେଲେ ଗାଁ ର ଟିକେ ଭଲ ଚାନ୍ଦା ଆଦାୟ କରିବାକୁ ପଡିବ କାରଣ ଆର୍ଥର ଯେହେତୁ ଗାଁ ଲୋକ ମାନ ଚାନ୍ଦା ଭଲ ସେେ ଦେଇ ପାରୁନଥିଲେ ସେଥିପାଇଁ ଆମର କଣ ନା ପ୍ରସାଦରେ ଟିକେ ଅବହେଳା ହୋଇଯାଇଥିଲା ତା ପାଇଁ ଆମକୁ ଶେଷ ଦୁଇ ଦିନ ପ୍ରସାଦ ବହୁତ କମ କମ ରେ କରିବାକୁ ପଡୁଥିଲା କିନ୍ତୁ ଏଥର ଆଉ ଆମେ ସେମିତି କରିବାନି ଦରକାର ପଡ଼ିଲେ ଆମେ ଯୋଉ ଅଛି କମିଟି ସଦସ୍ୟ ସେମାନେ ହାତରୁ କିଛି କିଛି ଟଙ୍କା ଦେଇ ପ୍ରସାଦ ଏଥର ଭଲରେ କରିବା କଣ କହୁଛ?
ଭାବୁଛି ଏଇଥର ମାଙ୍କ ମୂର୍ତ୍ତି ଆମେ ଦଶ ଦିନରୁ ଆଠ ଦିନ ଖଣ୍ଡେ ରଖିବା ଆ କଣ କହୁଛ?
ହଁ ମୂର୍ତ୍ତି ଆମେ ଦଶ ରୁ ଆଠ ଦିନ ଖଣ୍ଡେ ରଖିବା ତାପରେ ଆମେ ଟିକେ ଏଥର ଭସାଣି ଟିକେ ବିଳମ୍ବରେ କରିବା ଠିକ ଅଛି କାରଣ ଗାଁ ରେ ଯେତେ ଅଧିକ ଦିନ ମହାପ୍ରଭୁ ରହିବେ ସେତେ ଅଧିକ ଦିନ ଟିକେ ଗାଁ ଲୋକ ମାନେ ଏ ଟିକେ ବହୁତ ଭଲ ଭାବରେ ପୂଜା ଆରତି କରିପାରିବେ ନା କଣ କହୁଛ?
ହଁ ତମେ ତ ଠିକ କଥାଟା କହୁଛ କିନ୍ତୁ ହେଲେ ମୁଁ ଭାବୁଛି ଆମେ କଉଦିନ କଣ କରିବା ପଇସା ପତ୍ରକୁ ଦେଖି ଆମେ ଗୋଟେ ହିସାବ ବନେଇ ଆମେ ଗୋଟେ ମାନେ ଲିଷ୍ଟରେ ଆମେ ନିଜେ ନିଜେ କରିଦେଇଥିଲେ ଭଲ ହୁଅନ୍ତା ଯଦି ଆମର ପଇସା ପତ୍ର ବଳକିଥିବ ତାହେଲେ ମୁଁ ଭାବୁଛି ଆମେ ରାତିକୁ ମାନେ ଲାଷ୍ଟ ଦିନ ରାତିରେ ଆମେ ଭାତ ଡାଲମା କରିକି ସମସ୍ତଙ୍କୁ ଦବା
ହଁ ସେମିତି ଯଦି କରିବା ଭଲ ହବ କାରଣ ଆରଥର ଲୋକମାନଙ୍କ ମନରେ ଟିକେ ସନ୍ଦେହ ରହିଯାଇଥିଲା ଯେ ପଇସା ପତର ଗଡାଧେ ଲୋକମାନେ ଏପଟେ ସେପଟେ କରିଦଉଛନ୍ତି ସେଥିପାଇଁ ଆମେ ସେଇ ସନ୍ଦେହ ଏଥର ରଖିବା ନାହିଁ ଲୋକଙ୍କ ମନରେ ଠିକ ଅଛି ତ ଆମେ କଣ କରିବା ଲାଷ୍ଟ ଦିନ ଯେତିକି ମଧ୍ୟ ପଇସା ବଳେଇଥିଲେ ଆମେ ଭାତ ଡାଲମା କରିକି ଲୋକଙ୍କୁ ଦେଇଦବା ଦରକାର ପଡ଼ିଲେ କିଛି ହାତରୁ ମଧ୍ୟ ପଇସା ମିଶାଇଦବା ନା କଣ କହୁଛ ମତେ ଲାଗୁଛି ଆମର ସଦସ୍ୟ ଲୋକ ସମସ୍ତେ ଏଇ କଥାକୁ ରାଜି ହେଇଥାଏ।
ମୁଁ ଭାବୁଛି ଆଉ ଆମର ଯୋଉ ପ୍ରଥମ ଦୁର୍ଗା ପୂଜାରେ ପ୍ରଥମ ତୃତୀୟ ଦିନ ମାନେ ପ୍ରଥମ ତୃତୀୟ ତିନି ଦିନ ଆମେ ପୁରା ମାନେ ଗୀତ ।
ହୁଁ ତୁମେ ଠିକ କଥା କହୁଛ। ଆରେ ମୁଁ ଆଉ ଗୋଟେ କଥା ପଚାରିବାକୁ ଭୁଲି ଯାଇଥିଲି ଆ ସିଦ୍ଧାର୍ଥଙ୍କ ଘର ଭଲ ରୋଷେଇ କରନ୍ତି ତୁମେ ତାଙ୍କ ଘରକୁ ଜନେଇଛ ନା ନାଇଁ ନହେଲେ ସେ ସେଇ ପୂଜା ଏତିକି ଦିନ ବ୍ୟସ୍ତ ରହିବେ ଆଉ ଲୋକମାନଙ୍କୁ ଭୋଗ ପ୍ରସ୍ତୁତ କରିବା ପାଇଁ ଆଉ ସମୟ ମିଳିବନି।
ହଁ ହଁ ତାଙ୍କେ ସେଇ ମଉସା ତ ସବୁଦିନେ ଫ୍ରି ଆଉ ତାଙ୍କୁ ଆମେ କହିଲେ ସେ କିଛି କେବେ ବି ମନା କରିବେନି ଯେ
କିନ୍ତୁ ଆମର ମୁଖ୍ୟ ଜିନିଷ ହଉଛି ସୋମ୍ୟ ମୋଉଷା ଙ୍କୁ କହିବା କାରଣ ଯେହେତୁ ସେଇଦିନ ତିନୋଟି ନା ଚାରୋଟି ଜାଗା ଗ୍ରାମରେ ପୂଜା ହବ ତ ତିନୋଟି ଚାରୋଟି ଜାଗା ଗ୍ରାମରେ ମେଢ ବସିବ ତ ସେଇଠି ସମସ୍ତେ ଭଲ ଭାବରେ ପୂଜା କରନ୍ତି ତ ଆମେ ଯଦି ଆରୁ ସୋମ୍ୟ ମଉସାଙ୍କୁ ନ କହିବା ସେ ଯଦି ଅନ୍ୟ କୋଉ ଗାଁକୁ ପୂଜା କରିବାକୁ ପଳେଇିବବେ ତାହେଲେ ଆମେ ହଇରାଣରେ ହେବା ତ ସେଥିପାଇଁ ଆମେ ଆଜି ସନ୍ଧ୍ୟା ସୁଧା ହିଁ ତମେ ଯାଇକି ସୋମ୍ୟ ମଉସାଙ୍କ ସାଙ୍ଗେ ଟିକେ ଭଲସେ କଥା ହେଇଯିବ କଣ କହୁଛ?
ହୋଉ ମୁଁ ଦେଖିବି ଯଦି ସୌମ୍ୟ ମଉସା ଆଜି ଯଦି ଥିବେ ଘରେ ତାହେଲେ କଥା ହେଇଯିବି ଆଉ। ଯଦି ଆଗୁଆ ଆମେ କଥା ହେଇଗଲେ ଆମ ପାଇଁ ହିଁ ଭଲ କାହିଁକିନା ତାଙ୍କେ ଯଦି ଆ ଆଗୁଆ ଆଉ ଯଦି କିଏ କହିଦବ ତାଙ୍କେ ସେଇପଟେ ପଳେଇବେ।
ହଁ କାରଣ ସେ ଟିକେ ବୋହୁତୁ ଆଦର୍ଶ ଲୋକ ନା ତାଙ୍କୁ ଆଗ ଯିଏ ଡାକିବ ସେ ତାଙ୍କ ଆଡ଼ୁକୁ ପଳେଇବେ। ତ ସେଥିପାଇଁ ତମେ ଏଇ କାମଟିକୁ ଯେମିତି ହେଲେ ମନ କରିକି କରିଦବ। ଯଦି କହିବ ମୁଁ ତାହେଲେ ଆଉ ଗୋଟେ ଥର ତମକୁ ସନ୍ଧ୍ୟା ବେଳେ କଲ୍ କରିଦେବି। ନା କଣ କୋହୁଚ।
ନା ନା ମୁଁ ମୋରୋ ପୂରାପୂରି ମନ୍ ନେ ରହିବ ମୁଁ ଦେଖିକି ତାଙ୍କ ସଙ୍ଗେ କଥା ହେବି। ଆଉ ଶୁଣ ମୁଁ ଭାବୁଥିଲି କି ଆମେ ଯୋଉ ଦୁର୍ଗା ପୂଜାର ପଞ୍ଚମ ଦିନ ଆମର ପଡ଼ୁଛି ସୋମବାର ବୋହୁତ ଭଲ ବାର ମୁଁ ଭାବୁଛି ସେଇ ଦିନ ଆମେ ଗୋଟେ ନାମଶାଳା ର ଆୟୋଜନ କଲେ କଣ କେମିତି ହୁଅନ୍ତା। ଯେହେତୁ ଗାଁ ରେ ଆମର ବୋହୁତୁ ବୁଢ଼ା ବୁଢ଼ୀ ଅଛନ୍ତି ସେମାନଙ୍କୁ ଭଲ ହଅନ୍ତା।
ଆୟୋଜନ କଲାରେ ତ କିଛି ଅସୁବିଧା ନାହିଁ କିନ୍ତୁ ତା ପାଇଁ ବୋହୁତୁ ଗୁଡ଼ାଏ ଟଙ୍କା ଖଣ୍ଡେ ଖର୍ଚ୍ଚ ହବ। ଗାଁ ଲୋକମାନେ ସେତିକି ପଇସା ଦେବେ ଟି।
ନାଇଁ ମ ଆମେ ଆମେ ଯେହେତୁ ଆମର ବେଶୀ ଲୋକ ଏଇଥର ଅଛନ୍ତି ଆମେ କିଛି ଚାନ୍ଦା ଆଦାୟ କରିବା ଆଉ ଯେହେତୁ ନାମ ଆମ ଗାଁ ରହି ଅଛି ସେଇଥିପାଇଁ ସେମାନେ ବେଶୀ ଚାର୍ଜ ମାନେ ବେଶୀ ପଇସା ନେବେନି। ଯାହା ଦେବେ ସେଇଥିରେ ଖୁସି ହେଇକି ରହିବେ।
ତାହେଲେ କିଛି ଅସୁବିଧା ନାଇ ଆମେ ସେଇ କଥାଟେ କରିଦବା ଏଇ ସବୁ କଥା ଆମର ସେଇ ଯୋଉ ଗାଁରେ ଚକୁଳିଆ ପଣ୍ଡା ଅଛି ସିଏ ଭଲ କୀର୍ତ୍ତନ ପାର୍ଟି ଗୋଟେ ଜାଣିଚି ଆମେ ତାକୁ ଜଣେଇଦେଲେ ସିଏ ସବୁ ଏ ଟୁ ଜେଡ଼୍ ଆମର ସବୁ ଆୟୋଜନ ଖଣ୍ଡେ ସେ କରିଦବ। ସେଇଟାରେ ଆମର କୌଣସି ପ୍ରକାର ଅସୁବିଧା ହବନି। ମୁଁ ଭାବୁଚି ତାକୁ ଆଜି ହିଁ କଲ୍ କରି କଥା ହେଇଯିବି। ନା କଣ କୋହୁଚ କିନ୍ତୁ ତାହାର ନମ୍ବର ଟା ମୋକ୍ ପାଖେରେ ନାଇଁ, ତୁମ ପାଖେରେ ତା ନମ୍ବର ଅଛି କି?
ହଁ ମୋ ପାଖେ ତା ନମ୍ବର ଅଛି। ଆଉ ଗୋଟେ କଥା ଶୁଣ ଆମେ ଏଇଥର ମୂର୍ତ୍ତି ଆମେ କାରିଗର ଡ଼ାକି ବନେଇବା ନା ବଜାରରୁ କିଣିଦବା।
ନାହିଁ ନା ବଜାରରୁ କିଣିଲେ ଆମୁକୁ ଆମେ ଯୋଉ ପସନ୍ଦର ମୂର୍ତ୍ତି ଚାହୁଁଚେ ସେଇ ପସନ୍ଦର ମୂର୍ତ୍ତି ତିଆରି ହବନି। ଆଉ ଏଥର ମୁଁ ଭାବୁଚି ଆମେ ଗୋଟେ କାମ କରିବା ଆମର ମୂର୍ତ୍ତି କମ୍ ସେ କମ୍ ଏଥର ଗୋଟେ ଦଶ ଫୁଟ୍ ଖଣ୍ଡେ ରଖିବା। ଦଶ ଫୁଟ୍ ବି ବୋହୁତୁ କମ୍ ହେଇଯାଉଚି। ବାର ରୁ ପନ୍ଦର ଫୁଟ୍ ଖଣ୍ଡେ ରଖିବାକୁ ପଡିବ ଚାରଣ ପାଖ ଗ୍ରାମର ଯୋଉ ଲୋକମାନେ ଅଛନ୍ତି, ତାଙ୍କେ କୋଡିଏ ଫୁଟୁ ଖଣ୍ଡେ ନୋଉଚନ୍ତି। ଆମ ଗ୍ରାମରେ ଯଦି ଆମେ ବାର ର ପନ୍ଦର ଫୁଟୁ ଖଣ୍ଡେ କରିବାନି ତାହେଲେ କେମିତି ହବ ଯେ। ତ ଏହି ବାରରୁ ପନ୍ଦର ଫୁଟୁ ଖଣ୍ଡେ ମୂତ୍ତ୍ ତି ବାହାରେ ମିଳିବନି। ଆମକୁ କାରିଗର ଡ଼ାକିକି ବନେଇବାକୁ ପଡ଼ିବ। ତ ତମେ କୋଉ କାରିଗରକୁ ଚିହ୍ନିଚ କି?
ହଁ ଆମର ପାଖ ଗାଁରେ ଭଗିଆ ବୋଲି ଜଣେ ଅଛି ସିଏ ଭଲ ମୂର୍ତ୍ତି ଫୁର୍ତ୍ତି ବନାଏ। ତ ମୁଁ ଭାବୁଚି ତା ସାଙ୍ଗେ ଦିନେ ଯାଇ କଥାବାର୍ତ୍ତା ହେଇକି ଆଡ଼ଭାନ୍ସ କିଛି ଦେଇଦିଅନ୍ତି। ନା କଣ କୋହୁଚ?
ଆରେ ସେଇ କାମ ଟା-ଆ-ଆ ଆଗ କରିବାକୁ ପଡ଼ିବ ନା କାରଣ-ଅ-ଅ-ଅ ମୂର୍ତ୍ତି ବନେଇଲାଡ଼ୁ ଯେମିତି ହେଲେ-ଏ-ଏ ପନ୍ଦରରୁ କୋଡ଼ିଏ ଦିନି ଖଣ୍ଡେ ଲାଗିବ। ଆଉ ସମୟ ବି ବୋହୁତ୍ କମ୍ ରହିଲା ଆଉ ଆଗକୁ ପନ୍ଦର ଦିନି ଗଲେ ପୂଜା ଅଛି। ତମେ କାଲି ଦେନିରେ ଅର୍ଡର ଯଦି ଦବ ତାହାଲେ ସେ-ଏ-ଇ ଚୋଉଦ ଦିନି ଭିତରେ ଚେଷ୍ଟା କରିବ ମୂର୍ତ୍ତି ବନେଇବା ପାଇଁ। ତ ତମେ ଟିକେ ଯଥା ଶୀଘ୍ର ଆଗେ ତାକୁ ଟିକେ ଜଣେଇ ଦିଅ। ତାକୁ କଲ୍ ରେ କହିଦେଲେ ସିଏ ମୂର୍ତ୍ତି ବନେଇଦବ। ତମେ କିନ୍ତୁ ତା ପୂର୍ବରୁ ସଦସ୍ୟ ଲୋକମାନଙ୍କ ସହ ଟିକେ କଥା ହବାକୁ ପଡ଼ିବ କାରଣ କମିଟି ଅଛି ନା ନାହିଁ।
ହଁ ମୁଁ ଦେଖ ତାଙ୍କୁ ଆର ବର୍ଷ ସେମାନେ ବୋହୁତୁ ମୂର୍ତ୍ତି କରିଥିଲେ। ତ ତାଙ୍କ ପାଖେ ଆର ବର୍ଷର କିଛି ଫୋଟୋ ଗୁଡ଼ାକ ଥିବ ସେଇ ଫୋଟୋକୁ ମୁଁ ଗ୍ରୁପରେ ସମସ୍ତଙ୍କ ପାଖକୁ ଛାଡ଼ିଦେବି। ତମେ ମାନେ ଦେଖିବ କୋଉ ମୂର୍ତ୍ତିଟା ଭଲ ହବ ସେଇଟା କରିବା ଆଉ ନା କଣ?
ହଁ ସେମିତି କରିବା। ଆରେ ଆଉ ଗୋଟେ ମୁଖ୍ୟ କଥା ମୁଁ କହିବାକୁ ଭୁଲିଗଲି ତମୁକୁ, ଆମେ ଏଥର ଯୋଉ-ଉ-ଉ ଘୃତ ଯଜ୍ଞ କରିବା କିଛି ନହେଲେ ଗୋଟେ ଦଶ ଲିଟର ଖଣ୍ଡେ ଘିଅ ଦରକାର ହବ। ଆଉ ସେଇ ଘିଅ ଆମେ ଦୋକାନରୁ କୋଉ କିଣିକି ଆଣିଲେ ହବନି କାରଣ ପ୍ୟାକେଟ ଘିଅରେ ବୋହୁତ ମିଳାମିଶା ଶା ରୁହେ, ତ ଆମେ ଏଥର ଚେଷ୍ଟା କରିବା ଟିକେ-ଏ-ଏ ଓଡରିଜିନାଲ ଘିଅ ଆଣିବା ପାଇଁ। କଣ କୋହୁଚ? ସେଥିପାଇଁ ମୁଁ ଭାବୁଚି ଆମର ସେ ଯୋଉ ଅଛି ରମେଶ ଘର ତାଙ୍କେ ଗାଈ ଫାଇ ରଖି କ୍ଷୀରରୁୁ ଘିଅ ଫିଅ ବନାନ୍ତି ତା ଙ୍କୁ ତମେ ଯାଇକି ଗୋଟେ ପନ୍ଦର କେଜ୍ ଅ ଅର୍ଡର ଗୋଟେ ଦେଇଦିଅ। ନା କଣ କୋହୁଚ ଆଶିଷ୍?
ହୋଉ ହୋଉ ହୋଉ ଶୁଣ ଆମର ଏବେ ଟାଇମ୍ ହେଲାଣି ଆମେ ତାହେଲେ ଯୋଉ ଏଇ ଯୋଉ ସୋମ୍ୟ ମଉସା ଯାଉଚନ୍ତି ପାଖରେ ମୁଁ ଯାଉଚି ତାଙ୍କ ସହ କଥାବାର୍ତ୍ତା ହେଇଯାଉଚି।